ହ୍ୟାଲୋ।
ହୁଁ।
ହ୍ୟାଲୋ। ହ୍ୟାଲୋ।
ହଁ।
ହଁ କଣ କରୁଥିଲ?
ଶୁବୁ ନେଇକି?
ହଁ କଣ କରୁଥିଲ?
ଏଇ ଅଟା ଦଳୁଚିବା ରୁଟି କରିମି ବୋଲି।
ହଁ ହଉ କଣ ଏତେ ଶୀଘ୍ର ଅଟା ଦଲଦଉଛ?
ଆମର ତ ଶୀଘ୍ର ଖିଆ ଆଉ।
ଶୀଘ୍ର ଖିଆ ନା ଆଠଟା ସାଢେ ଆଠଟାରେ ଖାଉଛ?
ହୁଁ ସଢଟା ନଅଟା ଭିତରେ ଆମରଖିଆ। ଏଇ ବୋଉ ପାଟି କରନ୍ତି। ହଁ ଲେଟରେ ଲ୍ଟ୍ରରେ କଣ ଖାଇ କ ତ ରୋଷେଇ କରିବ ଶୀଘ୍ର ରୋଷେଇ କରିକି ବସାଠରେ କଣ କରିବ। ଆଉ ସେଥିପାଇଁ କରିଦି ପୁଅଟା ଟିକେ ଶୋଇଛି ଆ କରିଦେଉଛି ଆଉ ହୁ।
ହନି
ନା ପା ଇଏ ଉଠିଲା ମାନେ ପୁରା ଉତ୍ତାସନ।
ତାକୁ ସେନା କେତେ ବର୍ଷକର ହେଲାଣି ନା।
ହଁ ଏଇପା ଅଗଷ୍ଟ ଛଅ ତାରିଖରେ ତାର ଦୁଇ ବର୍ଷ ହବ।
ହଁ ଦି ବର୍ଷ ତମ ବାହାଘର ତିନି ବର୍ଷ ହେଇଗଲାଣି ନା କଣ?
ହଁ ଏଇ ଜୁନ କୁ ତିନି ବର୍ଷ ହେଇଯିବ ବାହାଘର।
ଓହୋ ଖାଇବା କଣ ଖାଉଛି ସ ଖାଳିଆ କଣ ଦେଉଛ ଛତୁଆ ଫତୁଆ ଖାଉଛି?
ସକାଳେ ଛତୁକା ଖାଉଛି ଆଉ ଠିକ ସାଢ଼େ ଏଗାରଟା ବାରଟା ଭିତରେ ଖାଇବ ଭାତ ଦିଟା ଖାଇବ। ସେ ଯୋଉ ଭାତ ସାଙ୍ଗରେ ଫୋପୋଡ଼ା ହେଉ ଆଳୁ ସିଝା ହେଉ ଖାଇବ ଯଦି ସନ୍ତୁଳା ସନ୍ତୁଳା ହେଇଯିବ ସନ୍ତୁଳା ନା ନା ତାର ଖାଲି ପୋଡ଼ା ଆଳୁ ପୋଡ଼ାଟା ପ୍ରଧାନ ଆଳୁ ପୋଡ଼ା ଆଳୁ ସିଝା ମିକ୍ସଚର ଦିଟା ପକାଇ ଦେଉଛି ଆଉ କଣ ଆଉ ସନ୍ତୁଳା ଟିକେନ ଖାଇବ। ଶାଗ ଟିକେ ଖାଏ ହଁ ଶାଗ ଟିକେ ଖାଏ। ନା ଆମିଷ ଖାଇଲେ ମାଛ ଖାଇବ ମାଉଁସ ଖାଇବନି। ଅଣ୍ଡା ଖାଏ ଅଣ୍ଡା ପୁଣି ସିଝାଟା ନୁହଁ ତା ଯୋଉ ଆମ୍ଲେଟ ଟା ଖାଏ। ଟିକେ ଲୁଣ ଫୁଣ ପକେଇକିନି ଭଲସେ କରିଥିବି ଖାଇବ। ଅ ମାନେ ଅଧିକ ତେଲ ଟିକେ ପକେଇଥିବ ଅଧିକ ତେଲ ଟିକେ ପକେଇକିନି ହଁ ଆମ୍ୱିଟା କେମିତି କହିଲା ମାନେ ତେଲ ଟିକେ ଅଧିକ ପକେଇଥିବୁ ତେଲ ଅଧିକ ପକେଇକିନି ତାପଟରେ ଖାଲି ଟିକେ ଯେମିତି ପାମ୍ପୁଡ଼ି ଟାଇପର ହେଇଯାଏ ସେଇ ଟାଇପର ସେ ଖାଇବ। ଅଣ୍ଡା ଟା କୁ ନାହେନେ ସିଏ ଆଉ
ରାତିରେ ରୁଟି ଖା ଉଛି ନା
ରାତିରେ ରୁଟି ଫାଳେ ରୁଟି ଫାଳେ କ୍ଷୀର ନା ନା ରୁଟି ଗୋଟେ ରୁଟିରୁ ଫାଳେ।
ହ ସେମିତି ଦବନି ଯୋଉ ଅଟା ଗୁଣ୍ଡ ଟା ଅଛି ଭଲ ନୁହଁ ଛୁଆଙ୍କୁ।
ଓହୋ ମୁଁ ମୋର କଣ କରେ ସେମିତି ମାନେ ଆମୁ କଁ କରେ କହିଲ ମୁଁ ସେ
ହ୍ୟାଲୋ। କଣ କହିଲ?
ଟା ଛୁଆମାନଙ୍କୁ କୁଅ।
ନା ମ ଆମ ପୁଅବି ସେ କଁ କହିଲା ଝିଅ? ତମେ କଣ କହିଲ?
ମୁଁ କହନି ମିଶିଟା ଛୁଆଙ୍କର ପେଟଟା ଥଣ୍ଡା ରଖେ ଆଉ ଚିନିଟା ଖାଇନେ ଭଲ ନୁହଁ। କୁରମି ଫୁରମି ହବା ଚାନ୍ସେସ୍
ନା ଚୀନି ଟାତ ଛୁଆଙ୍କୁ ଭଲ ନୁହଁ କୁର୍ମୀ ପାଇଁ ଭଲ ନୁହଁ କିନ୍ତୁ ମିଶ୍ରିଟା ଇଏନା ପୁଅଟା।
ହଁ ହଁ ନା ସେ ଯୋଉ ରୁଟି ସାଙ୍ଗରେ ମୁଁ ତାକୁ ଦିଏ।
ସେ ସବୁଦିନ ରାତିରେ ରୁ
ରାତିରେ ରା ତିରେ ରୁଟି କ୍ଷୀର ସକାଳେ ଛତୁଆ କ୍ଷୀର ବିସ୍କୁଟ ଆଉ ସେରଲକ୍ସ୍ ମିସ୍ ସେଇ ଦିଏ ଆଉ ଏଥର ଗୋଟେ ଓଟ୍ସ ଓଟ୍ସ୍ ମଗେଇଚି ଖାଇବ ଆଉ ଓଟ୍ସ ଖିର ଓଟ୍ସ ଆଉ କ୍ଷୀର।
ଯେତେ ଦେନେ କଁ ହେଲା
ହୁଁ ହୁଁ
ବଢ଼ୁନେଇ ଛୁଆ ବି କଁ ଦେଇଚି କି ମୁ କଣ କରିଚି କେଣି। ଓଡ୍ସଟା ଭଲ ପା।
ହୁଁ ଓଟସ୍ ର ପ୍ୟାକେଟ ମିଳୁଚି ଫ୍ଲିପକାର୍ଟ ମିଶୋରେ ହଁ।
ଆଗରୁ ବାରଲି ସେରେଲାକ୍ସ ଖାଆନ୍ତି। ଏବେ ଓଟସ ବାହାରିଲା ଓଟସ ସେରେଲକ୍ସ।
ନା ଓଟ୍ସ ବି ବାହାରିଲାଣି କେବେଠୁ ନା ସାତ ଆଠ ବର୍ଷ ହେଲାଣି। ଅ ସେ ବାହାରଛ ଓଟ୍ସ ହଁ ଓଟ୍ସ ଟା ଖାଇବାକୁ ଏଟା କିନ୍ତୁ ମାନେ ଅ ଭଲ ଦେହକୁ ଭଲ କିନ୍ତୁ ଛୁଆଙ୍କ ପାଟିକି ଭଲ ଲାଗିବା ଦରକାର।
ହୁଁ ମୁଁ କିନ୍ତୁ ଖାଇଚି ବାଲି ଖାଇଛି ସେରେଲାକ୍ସ ଖାଇଛି। ମୁଁ ମୁଁ କହନ୍ତି ମୁଁ ଖାଇଚି ଏତିକି ଜିନିଷ।
ମୁଁ ବି ବାଲି ଖାଇଛି ବାଲି ସେ ଯୋଉ କଣ ତ ପିଠା ମାଆ ତ ପିଥା ଗୁଆଘିଅ
ମୋ ଜେଜେମା ଆଜିରେ କହିବ ଚଗିଲି ଯେତିକୀ ଖାଇଛି ମୋର ଆଉ ଦିଇଟା ଛୁଆ କେହି ଖାଇନାହାନ୍ତି।
ହୁଁ। ମୋର ଟାଟ୍ ମୋର ସେଇ ହନ୍ତି ପୋଡପିଠା ଗୁଆଘିଅ। ନରମା କଡ଼େଇରେ ଟିକେ ଛୋଟ ପିଠା କରିଦବ ଗୁଆଘିଅ ଆଉ ମଡ଼େଇକି ଦବ ଖାଇମୁଁ। ଆଉ ଚୁଡ଼ାଗୁଣ୍ଡ କ୍ଷୀର।
ୟାକୁ ତ ଦେଲି ମୋ ପୁଅଟକୁ ଦେଲି ପୋଡ ପିଠା ସେ ଜମା ଆଗ୍ରହ କରି ଖାଇଲାନି। ପୋଡ ପିଠା ଜମା ଯେତେବେଳେ ଦବୁ ପୋଡପିଠା ନା ଏବେ କଣ କଣ ଅଲଗା ଅଲଗା ଜିନିଷ ସବୁ ସେ ଟେଷ୍ଟ କଲେଣି ନା ଆଉ
ଟେସ୍ଟ କଲେଣି ହଁ। ସେ ଆମ ବେଳରେ ଥିଲା ସେଇ ପୋଡପିଠା ଗୁଆ ଘିଅ ଚୁଡ଼ାଗୁଣ୍ଡ। ଆମ ବେଳରେ କଣ ଆମେ ଖାଲି ଚୁଡ଼ାଗୁଣ୍ଡ ଖାଉଥିଲେ ଟିକ କ୍ଷୀର ପକେଇକ ଖାଉଥିଲେ। ଏଇନା କଣ ଚୁଡାରେ କେତେ ମାନେ ବା ବାଦାମ ପଡୁଚି ସୋଲା ପଡୁଚି କାଜୁ ପଡୁଚି। ସବୁ କଥା ଯେତିକି ପଡୁଚି ଆଉ। ସବୁ ପ୍ରକାର ଡାଲି ପଡୁଚି ସୋଲା ପଡୁଚି।
ମୁଁ ତ ମିଶଉଚି ମୁଗ ମିଶଉଚି। ମୁଗ ମିଶଉଚି ଆଉ ସୋଲା କାବୁଲି ସୋଲା ସେରା ମିଶାଉଚି। ନା ବୁଟ ଡାଲି ମିଶଉନି କି ଆଉ କାଜୁ ମିଶଉଚି ବାଦାମ ଆଲମଣ୍ଡ ମିଶଉଚି ଆଉ ଏସବୁ ମିଶାଇକି ବନଉଛି ଚିନି ଟିକି ପକାଇ ଦିଏ ମିସ୍
ହଁ।
ହୁଁ।
ଅଢେଇ ବର୍ଷ ହେଲାଣି। ଦି ଦି ବର୍ଷ ହବ ଏଇଟା ବା।
ନା ହଁ ଏଇଟା ଅଗଷ୍ଟ ଛଅରେ ତାର ଦୁଇବର୍ଷ ହବ।
ତା ପୁରା କ କଥା କହିଲା ନା କ୍ଲିଅର ଟିକେ ଟିକ
ମାମା ଟା ପୁରା କ୍ଲିୟର କହୁଚି। ସବୁଳେ ଖାଲି ମାମା ମାମା ହଉଚି। କିନ୍ତୁ ବାପା ତା ବାପା କହିନି ବାପା କହବ ନଲେ ନାଇଁ।
କହିବ ତା ସହିତ କି ଅଧିକ କଥା ହୁଅ ଅଧିକ ସମସ୍ତେ କଥା ହେଲେ ତା ପାଟି ଟା ଶୀଘ୍ର ଫିଟିବ।
ହଁ ସମସ୍ତେ କଥା ହୁଅନ୍ତି ତା ସାଙ୍ଗ କ କାହାର ଟିକେ ଲେଟ ଫିଟେ ପାଟି ଆଉ। ସବୁ କଥା ଜାଣୁନି କି ସବୁ ଜାଣିଚି। ମାନେ କୋଉ ଜିନିଷ ଟା ତାକୁ ଜଣାନାହିଁ
ହଁ ଜାଣିଚି ଯେ ତା ସହିତ ଧର ତମେ ଯେତେ କଥା ହେଲେ ଲେ ସବୁ କଥାଟା ଟିକେ ପାଟିରୁୁ ବାହାର କରିକି କଥା ହେଇ ହବ। ମୋବାଇଲ ଦେଖିକି ଖାଉଚି ନା ସେମିତି?
ଉଁ କଣ ଟା ଗୋଟେ କ ନା ମୁ ବିନା
ବିନା ମୋବାଇଲରେ ତାକୁ ଖାଇବାକୁ ଦିଅ।
ତା ମା ଫୋନ୍ କଉଁଠି ଅଛି ଆଉ ବୋଉ ଫୋନ୍ କଉଁଠି ଅଛି ବଡ଼ମା ଙ୍କ ଫୋନ୍ କଉଁଠି ଅଛି ସମସ୍ତଙ୍କ ହଁ ଜାଣିଥିବ କଉଁ ଫୋନ୍ଟା କାହାର? ସେଇ ଫୋନ୍ ଟା ଯା ଆଣିବୁ ବରି ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଯିବ ସେଇ ଫୋନ୍ ଟା ଉଠ
ହଁ ତାକୁ ସବୁ ଜଣା।
ଆମ ଆମ ବେଳରେ ଆମେ ଆଠ ବର୍ଷ ସ ଆମେ କାହିଁକି ପନ୍ଦର ବର୍ଷ ହେଲାବେଳକୁ ଫୋନ୍ଟା ଠିକ୍ ସେ ଜାଣିନଥିଲୁ।
ହୁଁ ଆଜିକାଲି ସ୍ମାର୍ଟ ଛୁଆ। ସ୍ମାର୍ଟ ଯୁଗ ହେଲା ଆଉ ସେ ଜାଣିବେନି ଆଉ କଣ ହେବ।
ଦି ବର୍ଷରୁ ସେ ଫୋନ୍ ଟାକୁ ପୁରା ଚିହ୍ନି ଦଉଚନ୍ତି।
ହୁଁ ୟାକୁ ତ ଦେଢ଼ ଏଗାର ମାସ ନୁହ ଆଠ ମାସ କତରୁ ହୁଁ ଏଗାର ମାସ ଆ ୟେ ପା ସେଇ। ଜିମି ତ ଦେଖିବା ଗୋଟେ ଜାହା କଣ ହଉଚି। ଇଏ ମନା କରୁଥିଲେ ଦେଖି
ତେରେ ଆସିବ ନା ଘରକୁ?
ମନା କରୁଥିଲେ ଦେଖିବା କଣ ହଉଚି ଆସନ୍ତୁ ଏଇ ଆଜି।
ଯେବେ ଆସିବେ କ?
ସିଏ ଆସିବେ ପାଣି ବୁହା ଦିନ ପାଣି ବୁହା ଦିନ ହେଠୁ ବାହାରିକି ଆସ୍ ବେ ପହଞ୍ଚୁ ପହଞ୍ଚୁ ହେଇଯିବ ସନ୍ଧ୍ୟା ଆଉ ସନ୍ଧ୍ୟା ହେଇଯିବ।
ଯା ହଉ ତା ପରଦିନ। ତମ ଏଠି ତମ ସେଠି ରଜ ହୁଏ ନା?
ହଁ ଆମ
ଓହୋ ରାତିରେ ସମସ୍ତେ ରୁଟି ଖାଇବୁ।
ହଁ ଆମର ସମସ୍ତେ ରୁଟି ସମସ୍ତେ ରୁଟି ଭାତ କେହି ନାହିଁ।
ଓ ହୋ।
ଅଧିକ ମଣିଷ ହେନେ ଭାତ ବସେଇ ଦବ। ଏ କମ୍ ଲୋକ ତ ଦେ କିଏ କରୁଚି ରୁଟି ଦି ପଟ କରିଦିଏ। ହୁଁ ଆଉ।
ଏ କଁ କହ?
ଖାଇ ଖୁଆ ସିଇଲଣି ସ
ଆମର ହଁ। ହଁ ଆମର ଖରା ବେଳେତ ସେଇ ଦିଟା ବେଳୁ ଖାଆନ୍ତି ଆଉ ରାତିରେ ଆମର ଆଜି ଆମିଷ ଆମିଷ ଆଜି ଭାତ। ଆଉ କାଲି ରୁଟି ମାନେ ସପ୍ତାହରେ ତିନି ଦିନ୍ ଭାତ ଆଉ ଚାରି ଦିନି ରୁଟି ଆଉ।
ଓହୋ।
କଇବେ ଆମି କ ଆମିଷରେ କେହି ଖାଇମୁନୁ ଆମେ ରୁଟି।
ହ ବୋଉ ମୁଁ ଅ ପୁଅଟା ତ ଫାଳେ ରୁଟି ଖାଉଚି। ଆମ ଦେଇ ତ ନାହାନ୍ତି ଭାଇ ରହିଲେନି ଘରେ। ଆଉ ଭାଇ ରହିଲେନି ଘ ବାହାରେ ଆଉ ଇଏ ତ ରହିଲେ ବାହାରେ। ଆମର କିଏ ମଣିଷ କି ଆଉ ଆମେ ଶାଶୁ ବୋହୁ ତିନି ହାକେ ବା ଟା ସାଇଲେଣି ଛୁଆ ଦିଟା।
ହୁଁ ହୁଁ।
ଏମିତି ଆଉ କିଏ ଭାତ ବସୋଉଛି।
ଭାତ ଭାତ ବି ରାତି ଆଉ ସେମିତି କେହି ଖାଉନାହାନ୍ତି।
ହୁଁ ହାଲ୍ କା ଫୁଡ୍ ଯେତେ ଖାଇବେ ଭଲ ରାତିରେ ହାଲ୍ କା ଫୁଡ୍।
ନା ରାତିରେ ହାଲ୍ କା ଖାଇବ ତମେ ରୁଟି ଦି ପଟ ହେଲେ ଖାଇଦବ ଏନା ଦେହ ପାଇଁ ଭଲ। ଆଉ ଯାହାର ବି ଧର ଏଇ ଆମ ବାପା ହେରିକା ଙ୍କର ସେମାନଙ୍କର ଭାତ ଖାଇବାର ଅଭ୍ୟାସ ହେଇଗଲାଣି ସେମାନଙ୍କୁ ଆଉ ରୁଟିଟା ଉଁ ଭଲ୍ ଲାଗିବନି। ମାନେ ଆଇଁଷରେ ରୁଟି ସେମାନଙ୍କୁ ଭଲ୍ ଲାଗିବନି।
ମୋ ବାପା ସେମିତି ଭାତ ଭଲ୍ ପାଆନ୍ତି ଏବେ ପୁଣି ତାଙ୍କ ଅଭ୍ୟାସ କରିଦିଅ ଅଭ୍ୟାସ କରିଦେଲେଣି।
ହୁଁ ଏଇ ଡାଇବେଟିସ୍ ଫାଇବେଟିସ୍ ଯାହାକୁ ହେଲା ସେ ତାଙ୍କର ରୁ
ତାଙ୍କର ରାତିରେ ରୁଟି ନ ଖାଇ ନେ ନହବ ଆଉ ସିଏ କଁ କରିବେ ଡାଇବେଟିସ୍ ଲୋକଙ୍କୁ।
ହଁ।
ହୁଁ।
ଆଉ ସନ୍ଧ୍ୟା କେତେବେଳେ ଦବ ସନ୍ଧ୍ୟା ତମେ ଦିଅ ନା ନା କିଏ ଦିଅନ୍ତି?
ମୁଁ ଦିଏ ବୋଉ ଦିଅନ୍ତି ଦେଇ ଦିଅନ୍ତି ଦେଇ ଥିନେ ଦେଇ ତାଙ୍କ ସବୁବେଳେ ଦିଅନ୍ତି ସନ୍ଧ୍ୟା। ଆଉ ଦେଇ ନଥିନେ କି କଣ ଥାଏ ତାପରେ ଆମେ ଦୋଉ ବୋଉ ସେ ଆମର ଭାଗବତ ପଢନ୍ତି ତ ସେ ତାଙ୍କର ଦିଅନ୍ତି ଡେଲି ଧୂପ।
ଅଁ ହଁ।
ହୁଁ। ଆଉ ସକାଳବେଳଟା ମୁଁ ପୂଜା କରିଦିଏ ଦେଇ ପୂଜା କରିଦିଅନ୍ତି ଏମିତି ଆଉ।
ଓହୋ।
ହୁଁ। ସିଏ ସେପଟେ ପୂଜା କରୁଥିବେ ମୁଁ ଏପଟେ ରୋଷଇ କରେ ମୁଁ ପୂଜା କରୁଥିନେ ସେ ରୋଷଇ କରନ୍ତି ଏମିତି ଆଉ। ଆମର ସକାଳୁ ଟାରୁ ସାତଟା ରୁ ତ ଷ୍ଟାର୍ଟ୍ ହୁଏ ରୋଷେଇ।
ତ ହଁ ସକାଳେ ଜଳଖିଆ ଯାହା କରଥିବ ତାପରେ ପୁଣି ଖରାବେଳେ ରୋଷେଇ ତାପରେ ପୁଣି ରୋଷେଇ
ଜଳଖିଆ ରୁଟି ଫୁଟି ଦିନେ ରୁଜ କରିଦଉ ତାପରେ ଉପମା ବୁପମା ଆଉ ଯାହା ଥିବ ଚୂଡ଼ା ଫୁଡ଼ା କରିକି ତାପରେ ରୋଷେଇ ଷ୍ଟାର୍ଟ କରୁ ଆଉ ଗାଧେଇ ଆସିକିନି।
ହଁ।
ହୁଁ। ହଉ ମୁଁ ଯାଏ ରୁଟିଟା ବେଲିଦିଏ ଆଁ।
ହଁ।
ହଉ।
ଆଉ